ହାଲୋ।
ହାଲୋ। ଭଏସ ଆଉଛି ହାଲୋ ହାଲୋ।
ହଁ ଆସୁଛିୁ ଭଏସ୍ ଆସୁଛି କୁହ।
ହଁ ହଁ। ମୁଁ କହିଲି ଆଉ କୁଆଡେ ବୁଲାବୁଲି କରିବାକୁ କୁଆେ ଯାଇଛ ଏଇ ମନଥ୍ ରେ।
ଏଇ ମନଥ୍ ରେ ତ ଯାଇଥିଲି ଖାଲି କୋଲକାତା। ଆଉ ଆଉ କୁଆଡେ ଯାଇନି, ବାସ ଘରେ ହିଁ ଅଛି। ଖାଲି ଯାଇଥିଲି କୋଲକତା ସେ ଇଣ୍ଟରଭ୍ୟୁ ପାଇଁ। ଯା ସେଇଟି ବୁଲାବୁଲି କରିକି ଆସିଲି ଆଉ।
ଆଛା ଆଛା ତମେ ବୋଧେ ପ୍ଲସ୍ ଟୁ ରେ ବି ଏମ୍ ବି ରେ ପଢୁଥିଲ। ହଁ ହଁ ହଷ୍ଟେଲ ରେ ମୁଁ।
ହଁ କୁହ।
ମାନେ ତମେ ପ୍ଲସ ଟୁ ବି ଏମ ବି ରେ ପଢୁଥିଲ ବୋଧେ।
ହଁ।
ଆଛା। ହୁଁ ସୁଣୀଥିଲୀ ମୁଁ।
ସମସ୍ତେ ପାଡୁ ନଥିଲେ କି ତମେ ଖାଲି କଲେଜ ରେ ପଢୁଥିଲା।
ନାଇଁ ନାଇଁ ମୁଁ କୋଚିଂ କହୁଛି ଜାଣିପାରିବ ମେବି, ପାଠଶାଳା ଜାଣିଥିବ। ଗୋଟେ ପାଠଶାଳା ଥିଲା, କଲେଜ ଯିବା ବାଟରେ।
ହଁ।
ହଁ ତ ମୁଁ ପାଠ ଶାଳାରେ ପଢୁଥିଲି।
ଆଛା। ହଁ ମୁଁ ଏବେ ବି ଜାଣିପାରୁନି ଦେଖା ଆଉ ଘରେ ବଟ୍ କେବେ ଜାଣିପାରୁଛି। ମାନେ ମୁଁ ଦେଖିଲେ ଜାଣିପାରିବି ବଟ୍ ମାନେ ମୁଁ ନାରେ ଇଏରେ ଗେସ୍ କରିପାରୁନି।
ହଁ ମେ ବି। ହଁ ବୁଝିଲି।
ତମେ ଏତେ ସବୁ ସମସ୍ତଙ୍କୁ ଜାଣିଛ ମାନେ ତ। ନା ଆମେ ମେବି କେବେ କଥା ହେଇ
କଥା ବି ହେଇନି କି ତମେ କଥା ହେଇନ କିନ୍ତୁ ମାନେ ତମେ ଚିହ୍ନିଚ୍ଛ, ମୁଁ ବି ଚିହ୍ନିଚି ମାନେ ଜାଣି
ହଁ ମତେ ଦେଖିଥିବି ଦେଖିଥିବ କଥା ହେଇ ନଥିବି ଆଉ। ଦେଖିଲେ ଜାଣିପାରିବି।
ହୁଁ।
ଛାଡ ଏବେ ସବୁ ତମ କଲେଜରେ ମାନେ କଣ ଏର ଆର କିଛି ପ୍ଲେସମେଣ୍ଟ ଅଛି। ଏଇ ଯୋ କଣ ଜିପ୍
ନା ନା ଆର କିଛି ମାନେ ପେସପେଣ୍ଟ ନାହିଁ, ନା ପେସପେଣ୍ଟ ନାହିଁ କିଛି। ଆର କେବଳ ମାନେ କମ୍ପାନୀ ହେଲା ମାଇନିଂ କମ୍ପାନୀ ହେଲା ଓଲଜିସ ଯୋଉଟାକି କେବଳ ଗୋ ଟିଏ ମାତ୍ର ଗରମେଣ୍ଟ କମ୍ପାନୀ ଅଛି। ଆଉ ନହେଲେ ଆଉ ସବୁ ପ୍ରାଇଭେଟ କମ୍ପାନୀ ଆଉ ପ୍ରାଇଭେଟ ମାଇନିଙ୍ଗ କମ୍ପାନୀରେ ଅପ୍ଲାଇ କରି ଜବ୍ କରିଥବ କିନ୍ତୁ ସେମିତି ଭ୍ୟାକେନ୍ସି ବାହାରୁନି। ତା ପାଇଁ ଯଦି ରେଫରେନ୍ସ ଚିହ୍ନା ସେ ଭଳିଆଥିବେ। ତାଙ୍କୁ ଧରିଲି ଯା ହବ ନହେଲେ ନାଇଁ ଏ ଭ୍ୟାକେନ୍ସି ଯାହା ବି ବାହାରୁଛି ଜଣା ପଡୁନି, ତାଙ୍କ ଭିତରେ ବାହାରୁଛି ତାଙ୍କ ତାଙ୍କ ଭିତରେ ସେ ଏମିତି କହିଦଉଛନ୍ତି ଏଇଭଳି ଆଉ। ତ ଏବେ ପାଇଁ ଯାହା ଲାଗୁଛି ଫ୍ୟୁଚର ମାନେ ଗମେଣ୍ଟରେ କେବଳ ଆମର ଜେସାଇରେ ଅଛି ଗୋଟେ ଜେସାଇ ଏକଜାମ୍ ଗୋଟେ ହବ ଏ। ଅଲ୍ ଇଣ୍ଡିଆ ହବ ସେଇଥିରେ, ତ ସେଇଟା ଗୋଟେ ଫ୍ରିଭ୍ୟାକେନ୍ସି ବାହାରେ ଆଉ ନହେଲେ ଆଉ ସେମିତି କିଛି ନାହିଁ, ବେଶୀଗଲି ସେଇ ମାଇନିଂରେ ଗୋଟିଏ କେବଳ ମାଇନିଙ୍ଗସ କମ୍ପାନୀ ହେଲା। ଆଉ ନହେଲେ ପ୍ରଫେସର ଲାଇନ ନହେଲେ ଆମର ସପ୍ଟରରେ ଯୋଉ କମ୍ପାନୀ ଏବେ ଜଏନ କରୁଛ। ସବୁ କମ୍ପାନୀ ଏଵେ ପ୍ରାୟ ପ୍ରିଫର କରୁଛନ୍ତି, ଗୋଟେ ଜିଓର ମାନେ ଯୋଉଟାକି ସପ୍ଟ ମାନେ ରିମୋଟ କେମିତି ଜାଣିଥିବେ ପ୍ରପର ଯୋଉ ପ୍ରାୟ ସବୁ ତ ଏରିଆ ନେଇକି ମ୍ୟାପିଙ୍ଗ କି ରୋଡ ମ୍ୟାପିଙ୍ଗ କି ଗୋଟେ ଏରିଆରେ ଗୋଟେ ଅଛି ନୂଆ ଗୋଟେ ଖୋଲିଲେ ମାନେ ଭଲ ଗୋଟେ କିଛି ଗୋଟେ ଷ୍ଟୋର ଖୋଲିଲେ ସେତ ଲୋ ୟେସ ମାନେ ଷ୍ଟୁଡେଣ୍ଟ ଯଦି ହେଟା କରିପାରିବ। ତ ମାନେ ପଡ଼ିଥାନ୍ତି ତ ତାଙ୍କୁ ପୁରା ଦେଖିବାକୁ କରନ୍ତି। ଉ ସେଇ ସବୁ ଜିନିଷ ପାଇଁ ଏବେ ଟିକେ ତା ଉପରେ ଚାଲିଛି ଟିକେ। ବାହାରୁଛି ମାନେ କମ୍ପାନୀ ଗୋଟେ ବୀର ବାଚ୍। ଏତେ କିଛି ନୁହଁ ଆଉ ସେଭଳି ସାଲାରୀ ପ୍ୟାକେଜ ନୁହ କିନ୍ତୁ ମାନେ ଭଲ ନୁହଁ। ନର୍ମାଲି ଯେମିତି ଆଇଟି ପିଲା ବସନ୍ତି ସେଇ ସେ ଟାଇପ୍ ର।
ଏବେ ତ କାହାକୁ ବି ମିଳୁନି ଆଇଟି ପିଲାଙ୍କୁ ବି ତ ମିଳୁନି। ଉ ହୁ
ଡିମାଣ୍ଡ ବି ବଢ଼ି ଯାଉଛି ନା ମାନେ ପିଲା ଏବେ ବହୁତ୍ ପଢୁଛନ୍ତି ତ ଡିମାଣ୍ଡ ବି ବଢ଼ି ଯାଉଚି।
ବାହାରକୁ ଗଲେ କିଛିଟା ଅପର୍ଚୁନିଟି ଅଛି।
ହଁ ବାହାରକୁ ଗଲେ।
ବାହାରୁକୁ ଗଲେ ତମର ବି ତ ବହୁତ ଭଲ ଅପର୍ଚୁନିଟି ଥିବ।
ହଁ ଆମର ଓଡ଼ିଶା ବାହାରକୁ ଗଲେ ବହୁତ୍ ଭଲ ଅପର୍ଚୁ ନିଟି। ଛି ଇଣ୍ଡିଆ ବାହାରକୁ ପଲେ ଆହୁରି ଭଲ ଅପର୍ଚୁନିଟି ମୋର।
ଅପର୍ଚୁନିଟି
ପିଜି ପରେ ଜଣେ ଭାଇ ଏବେ ଯାଇଛନ୍ତି ସେ ଯାଇକି ସାଉଥ ଆଫ୍ରିକାରେ ଅଛନ୍ତି। ସେ ଦି ବର୍ଷ ପାଇଁ ଗୋଟେ ଏଗ୍ରିମେଣ୍ଟ ଟାଇପ ର ପୁରା ତାଙ୍କର ସେଇଟା। ହେଇଛି ସେଇ ସେଇ ଟା ତାଙ୍କର ଏଞା ଲକ୍ଷେ ସାଲରୀ ରେ ଅଛନ୍ତି। ଷ୍ଟାଟିଂ ରୁ ପିଜି ଖ ଛିତ ମାସେ ଭିତରେ ପରିଶ୍ରମ ହେଇଥିଲା। କିନ୍ତୁ ମାନେ ଘରଠୁ ବହୁତ ଡିଷ୍ଟାନ୍ସ ଥିଲେ ସେଆଡ଼େ କିନ୍ତୁ ମାନେ ଖାଇବା ପିଇବା ପାଣି ମାନ ସବୁ ମାନେ ପୁରା ଅଲଗା ଫେ ବହୁତ୍ ଡିଫରେନ୍ସ। କିମିତି ପୁରା ପ୍ରପର ଟ୍ରିଟମେଣ୍ଟ କରୁଛନ୍ତି ଆଉ।
ହଁ ଇଣ୍ଡିଆ ବାହାରକୁ ଯିବ ତ ବହୁତ୍ ସାରା ଇଏ।
ହୁଁ ହୁଁ ଆଉ ବୁସୁସ୍ ଉଁ ଜେ ପ୍ରୋପର୍ ଟ୍ରିଟମେଣ୍ଟ୍ ଦୋଉଚନ୍ତି, ଅନ୍ୟ ପ୍ରପର ରୁମ୍ ହେଲା। ତମ ପାଇଁ ଯଦି ତମର ଟିକେ ଦେହ ଖରାପ ହେଲା ପ୍ରପର୍ ତମ ପାଇଁ ମୁଁ ପୁରା ମାନେ ଡ ପ୍ରୋଭାଇଟ କରୁଛନ୍ତି, ବେଡ୍ କୁ ଆସିବେ ହଁ। ତମ ବେଡ୍ କୁ ଆସିଲି ସେ ତାଙ୍କର ମାନେ ଜଙ୍କଫୋର୍ ରେ ଖାଇ ଫୋନ୍ କରିବା ପାଇଁ ଆ କରେଇ ପୁରା ହେଇ ପ କିଛି ଅସୁବିଧା ନାହିଁ ଆଉ।
ତାହେଲେ ତ ଭଲ। ଆଛି ହଁ ଘର ଠାରୁ ତ ଦୂରରେ ରହିବ, କିନ୍ତୁ ମାନେ
ସେଇ ଦି ବର୍ଷ ଟା ପରେ ତଳେ ଇଣ୍ଡିଆକୁ ଫେରିବ। ତାପରେ ଆହୁରି ଭଲ ଇଏ ହେଇ ଆସଯିବ ଏକ୍ସପିରିଏନ୍ସ ହେଇଗଲା ପରେ ଆଉ।
ହଁ।
କାହିଁକି ନା ମାଇନିଂ ରେ କେବଳ ମାନେ ଜବ୍ ନୁହଁ ଜବ୍ ସହିତ କିଛି ବିଜନେସ୍ ବି ତମେ ଚାହିଁଲେ କରିପାରିବ ଫ୍ୟୁଚର ରେ, ଯୋଉଟା କି ବହୁତ୍ ସୁବିଧା ଅଛି।
ହଁ ଏଇଟାରେ ଯେ ଯେତେ ଏଠି ଇଣ୍ଡିଆ ଭିତରେ ଅପରଚୁନିଟି ନାହିଁ ବାହାରେ ବୋହୁତ୍ ଅଛି, ମାନେ ଯୋଉ ସବୁ ଯୋଉ ସବୁ ସବଜେକ୍ଟ ଗୁଡ଼ାକ ସବୁ କଲେଜ୍ ରେ ନାହିଁ କି କିଛି କିଛିଟା ଜାଗାରେ ଅଛି, ତାର ଡିମାଣ୍ଡ ଆଛା ଆଉ ସବୁ କୁଆଡ଼େ ତମେତ ହଷ୍ଟେଲ୍ ରେ ରହୁଚ ନା? ମାନେ କଲେଜ୍ ହଷ୍ଟେଲ ନା ବାହାରେ?
ନାଇଁ କଲେଜ ହଷ୍ଟେଲ ରେ।
ଆଛା ତମେ ବୁଲାବୁଲି କରିବାକୁ କୁଆଡ଼େ ଗଲଣି?
ବୁଲାବୁଲି କଣ ମୁଁ ବି ସେଇ ପୂର୍ବ ବର୍ଷରେ ଯାଇଥିଲି କୋଲକାତା ବୁଲିବା ପାଇଁ, ତାପରେ ଆଉ କୁଆଡ଼େ ଯାଇନି। ମୁଁ ଏଙ୍ଖା ଆଇପି ଆଇପିଏଲ ଦେଖିବା ପାଇଁ। କୋଲକାତା ମୁଁ ସେଇ ଆଇପିଏଲ ଦେଖିବା ପାଇଁ ଯାଇଥିଲି, ଆଉ ସେ କଣ ହାୱଡା ହେଲା କି ସେ ଯୋଉ ଏସ୍ ଚୁଆଲେ ଡେଲା ହଁ ଆମେ ଏମିତି ଦି ତିନି ଦିନ ପାଇଁ ଏନ୍ତି ହଠାତ୍ ଗୋଟେ ପ୍ନାନ କଲୁ ପଳେଇଲୁ, ଏମତି ଟିକେ ମ୍ୟାଚ ଦେଖି। ଥିଲୁ ଗୋଟେ ଦିନ ତ ତାପରେ ଏମତି ଏକ୍ସପ୍ଲାନେଡ ସେ ଯୋଉ ଅଛି ସପିଙ୍ଗ ଏ ସବୁ ଏମତି ବୁଲିକି ସେଠୁ ଏମିତି କିଣା କିିଣି କରିଦେଲୁ। ଆଉ କଣ ସେ ହାୱଡା ହେଲା ଆଉ ସେ ସେଣ୍ଲ କଥିଡ୍ରାଲ ହେଲା ଏ ସବୁ ଆଉ ଆମ ଭାଗ୍ୟ ତ ଖରାପ ଆମେ ସେଇ ଯୋଉ ପାର୍କ ଯାଇଥିଲୁ। କଣ ଗୋଟେ ନାହିଁ ଜୁଲୋଜିକାଲ ପାର୍କ ନା ଏମତି କଣ ଅଛି, ମାନେ ଯେମତି ଯେ ଆମର ନନ୍ଦନକାନନ ଆସିଛି ତ ତାଙ୍କର। ତ ଆମେ ଯୋଉ ଦିନ ଗଲୁ ସେଦିନ ଠିକ ତାଙ୍କର କ୍ଲୋଜ ଅଛି, ତାଙ୍କର ସେଦିନ କ୍ଲୋଜ ଥିଲା। ସେଇଟା ଲସରେ ପଡିଗଲା ଆଉ। ଆଉ ଇଣ୍ଡିଆନ୍ ମ୍ୟୁଜିୟମ ଟା ଯୋଉଟା ଥିଲା ମାନେ ସିଏ କଣ କହିଲେ ପର ପର୍ସନ ଫାଇଭ ହଣ୍ଡରେଡସ ତ ସାଙ୍ଗମାନେ ଯାଇଥିଲେ ସେସବୁ କହିଲେ କି ଯେ ହଁ ସେଠିକି ଯାଇଛି ହଁ ଆଉ ଗୋଟେ ଥିଲା ଯୋଉ ଆମର ଇଣ୍ଡିଆନ୍ ମ୍ୟୁଜିୟମ ଯୋଉ ଥିଲା ହେଟା ତ ଖାଲିତ କିଛି ନଥିଲା ହେଟିକି ଆଉ ଗଲୁନୁ। ଏମିତି ତାପରେ ଗୋଟେ ଦିନ ପୁରା ବର୍ଷାରେ ପଳେଇଲା।
ଇକୋ ପାର୍କ ଗୋଟେ ଥିଲା।
ହଁ ଇକୋ ପାର୍କ ଥିଲା ସେଇଟା ଯାଇଚୁ। ଆଉ ଗୋଟେ କଣ ଦକ୍ଷିଣ କାଳି ଟେମ୍ପଲ କଣ ଥିଲା ଗୋଟେ ସେଠିକି ଯାଇଥିଲୁ ସେଠି ବି ଦର୍ଶନ କରିପାରିଲୁ ନାହିଁ। ସେଠିକି ଯାଇଥିଲୁ ସେଠି ଦର୍ଶନ କରିପାଇଲୁନି। ତାଙ୍କର ପହଡ ପଡିଥିଲା ଯାଇ ଖେଲକୁ ମାନେ ଖୋଲିବ ଚାରିଟାରେ ଆମେ ଯାଇଛୁ ବାରଟାରେ। ତ ଖାଲି ମନ୍ଦିର ବାହାରୁ
ମାଛ ଭେଗ ହୁଏ।
ବୁଲିକି ଆସି ହଉନି ହଁ ହଁ।
ସେଠି ପୁରା ଯଣିଚନା ଗୋଟେ ଯୋଉ ବଡ ବଡ ଟୋକେଇରେ ପୁରା ମାଛ ପୁରା ଭରିଭରିକି ନିଅନ୍ତି ମୁଁ କ ମୁଁ ହେଠୁ ଫାଷ୍ଟ ଭିତରକୁ ମନ୍ଦିର ଭିତରକୁ ଗଲି ମୁଁ କହିଲି ଏଠି କଣ ମାଛ ମାଛ ସ୍ମେଲ ହଉଛି। ମାନେ ବ ବୁଲିକି ଅନେଇଲା ବେଳକୁ ସେ ଖାଲି ଟୋକେଇରେ ମାଛ ଯାଉଛି। ମତେ ଦେଖା ହେଲା କି ଆମର ଯୋଉ ଖଜା ଯେମିତି ଯାଏ ନା ପୁରା ସେମିତି ଯାଉଛି, ମୁଁ କହିଲି ଇଏ କଣ ଏମିତି ସ୍ମେଲ ହଉଛି? ଦେଖିଲା ବେଳକୁ ମାଛ।
କାଳୀ ମନ୍ଦିରରେ ପ୍ରାୟ ସବୁ ଆଇଁଷ ହିଁ ଭୋଗ ହୁଏ। ତ ସେଠି ବୋଧେ ପୁରା ଫେମସ ବୋଧେ ମାଛରା ଆଉ। ହୁଁ ହୁଁ ହୁଁ। ।
ମୁଁ ପ୍ରଥମଥର ପାଇଁ ଯାଇଥିଲି। ଦେଖିଲା ବେଳକୁ ସେ ସବୁ ମତେ ପୁରା ସ ସର୍ପ୍ରାଇଜ ମିଳିଲା।
କୋଲକାତାରେ ବେଙ୍ଗଲୀ ମାନଙ୍କର ସବୁ ତ ମାଛ ବହୁତ ପ୍ରିୟ ନା ତ ସେଥିପାଇଁ ମା
ମୁଁ ଏଥରକ ଯୋଉ ଯାଇଥିଲି ଦଖ ଏ ଥରକ ଯୋଉ ଯାଇଥିଲି ମୁଁ କୁଆଡ଼େ ଯାଇନି। ମୁଁ ଆଗରୁ ଥରେ ଯାଇଥିଲି ଆର ବର୍ଷ ଯାଇଥିଲି। ସେଇଥରକ ସବୁ ବୁଲାବୁଲି କରିଥିଲି। ଏଥରକ ଖାଲି ଯାଇଥିଲି, ଏଥରକ ତ ବର୍ଷା ହଉଥିଲା। ସେ ଖାଲି ଇଣ୍ଟରଭ୍ୟୁ ଟା ଦେଲି। ତାପରେ ଗୋଟେ ସାଙ୍ଗ ଟା ସେଠି ରହୁ ଥିଲା ତ ସ ତା ସହିତ ଯାହା ବି ସେ ମତେ ଆସିଲା ଛାଡି଼ଆ ଲାଗି। ତ ତା ସହିତ ସେତିକିବେଳେ ଆଇଲା ବେଳେ ଖାଲି ବାଟ ରେ ଯାହା ଦେଖି ଦେଖି ଆସିଚି। ଖାଲି ଯାହା ଗଙ୍ଗାନଦୀ କୂଳକୁ ଯାଇଥିଲି ଟିକେ ଆଉ।
ଆଛା ଆଉ ବୋଟିଂ ହରିକା କରିନ ଯୋଉ ହାଉଡାରେ ନା କରିଛ କେବେ?
ନା ନା ମୁଁ କେବେ କରିନି ମୁଁ ଖାଲି ଦେଖିଛି।
ଆଚ୍ଛା। ନା ଏଇଟା ତାଙ୍କ ଗମେଣ୍ଟ୍ ତରଫରୁ ହେଇଟା ଗୋଟେ ଭଲ ମାନେ ଆମ ଓଡ଼ିଶା ଅପେକ୍ଷା ବୋଟିଂ ଜମାରୁ ତାଙ୍କୁ ଚାର୍ଜ କରୁଛନ୍ତି ଛଅ ଟଙ୍କା ପର ପର୍ସନ।
ଓହୋଃ ‌। ତାଙ୍କର ତ ସେଠି ମ୍ୟାକ୍ସ ଟି ମ୍ୟାକ୍ସ ସିମମ୍ ଦଶ ଟଙ୍କା କି କୋଡ଼ିଏ ଟଙ୍କା ଆଉ। ସେ ଯୋଉ ସବୁ ବସ୍ ଚାଲିନି ତାଙ୍କର ଯୋଉ ୟେଲୋ କଲର ବସ୍। ସେଇ ବସ ର ପ୍ରାଇସ୍ ହଉଛି ଦଶ ଟଙ୍କା ଆଉ ମାନେ କୋଡିଏ ଟଙ୍କା ମାକ୍ସିମମ୍। ମାନେ କେତେ କିଲୋମିଟର ଥାଏ ଦଶ ଟଙ୍କା ସେଇ କିଲୋମିଟରରୁୁ ଅଧିକ ଆସିଲେ କୋଡିଏ ଟଙ୍କା। ମାନେ ତାଙ୍କର ଆଉ ବସ ର ପ୍ରାଇସ୍ ଅଧିକ ନାହିଁ କି କମ ନାହିଁ ସେତିକି।
କାହିଁକିନା କୋଲକାତାରେ ପ୍ରାୟ ତମେ ଯିବ ଅଟୋ ରିକ୍ସା ପାଇବନି କି ବାଇକ୍ ଦେଖିବାକୁ ପାଇବନି। ଓନ୍ଲି କାର୍ ଆଉ ବସ୍।
ହଁ ସେଇଭଳିଆ ଏ ହଳଦିଆ କଲର କାର, ହଳଦିଆ କଲର ବସ୍। ମୁଁ ଫାଷ୍ଟ ଫାଷ୍ଟ ଯାଇଥିଲି ମତେ ପୁରା ଖୁସି ଲାଗୁଥିଲା। କିନ୍ତୁ ଏଇ ଯୋଉ ଆ ସିଲି ସେଇଦିନ। ଏଇ ଯୋଉ ଅଫିସ ଟାଇମ ରେ ରିଟର୍ନ କଲି ଯୋଉ ବସ୍ ମାନେ ଗାଡ଼ି ଏତେ ଭିଡ଼ ଯେ ମାନେ ଏତେ ଭିଡ଼ ମାନେ ଆମକୁ ସେଠି ମାନେ ଦଶ କିଲୋମିଟର ଦଶ କିଲୋମିଟର ନୁହେଁ ସାତ କିଲୋମିଟର ନା କଣ କେତେ ଦେଖଉଥିଲା ପ-ପଚାଶ ମିନିଟ ଦେଖେଇଲା ମ୍ୟାପରେ ଗୁଗୁଲ ମ୍ୟାପରେ। ମୁଁ କହିଲି କି ମାନେ କଣ ପଚାଶ ମିନିଟ୍ ବୋଧେ ଭୁଲ ଦେଖଉଛି ଦେଖିଲା ବେଳକୁ ସତରେ ଆମେ ପହଞ୍ଚିଲା ବେଳକୁ ବି ପଚାଶ ମିନିଟ୍ ହେଇଗଲା।
ହଁ।
ମାନେ ଏତେ ଭିଡ଼ ଅଫିସ ଟାଇମ ରେ। କାହିଁକିନା ମୁଁ ଯାଇଥିଲି ଯୋଉଟା ସେଇଟା ହଉଛି ନିଉ ଟାଉନ। ନିଉ ଟାଉନ ଟା ଏବେ ପୁରା ନୂଆ ନୂଆ ଡେଭଲପ୍ ହେଇଛି, ତ ସେଇଠି ଖାଲି ଅ ଫିସ ହିଁ ଅଛି। ମାନେ ବୋଧେ ଯେତେ ସାରା ବୋଧେ ଯେମତି ଭୁବନେଶ୍ଵରରେ ଆମର ଅଫିସ ଅଛି, କଟକରେ ଅଫିସ ଅଛି ମାନେ ଆମ ଓଡିଶା ଭିତରେ ଯେତିକି ସାରା ଅଫିସ୍ ଅଛି, ତାକୁ ମିଶେଇ ଦେଲେ ଯେତିକି ସେଇ ନିଉ ଟାଉନରେ କେବଳ ସେ ତିକି ଅଫିସ। ପୁରା ଲଗାଦାର ପୁରା ଲାଗି- ଲାଗି- ଲାଗି -ଲାଗି ପୁରା ସେ ଅଫିସ ପୁରା। ତ ସେଇଠି ଯେତେ ସାରା ଏମ୍ପ୍ଲୋଏ ଅଛନ୍ତି ସେମାନେ ସବୁ ଯିବା ଆସିବା କଲା ବେଳକୁ ତ ଏମତି ପ୍ରୋବ୍ଲେମ ହଉଛି।
ବହୁତ ପ୍ରୋବ୍ଲେମ ହଉଥିବ ଟ୍ରାଫିକ ଇସୁ ହବ।
ହଉ ଟାଇମ ହେଇଗଲାଣି।
ହଉ ହଉ ମୁଁ ଯାଉଚି ଆଉ।
ହଁ ହଁ।